ହୁଁ।
କଣ କରୁଛ?
ଏମତି ହିଁ ବାସ୍ କାମ ହିଁ କରୁଛେ।
ହ ହୋ।
ତମେ, ଯଉଖାଉ ସମସ୍ତେ କରୁଛନ୍ତି ଏବେ
ଓହୋ ଆଚ୍ଛା ଆଛା। ମୁଁ ଏଇନା ଖାଇକି ଆସିଲି ବସିଛି ଆଉ ଗୋଠେ ଭୋଜି ଥିଲା ତ ବାହାଘର ଭୋଜି ଯାଇଥିଲି ଖାଇବାକୁ । ଓ ସାତଟା ସାଢେ ସାତଟା ବେଳେ ଯାଇଥିଲି ଆଉ ଅଭିକା ଆସିଲି ଘରକୁ ଟିକେ ଗଡୁଥିଲି ଆଉ।
ଭୋଜି କଣ ଖାଇଲ?
ଭାତ, ଫ୍ରାଏ ରାଇସ୍, ଫ୍ରାଏ ଡାଲ, ଆଉ ଖଟା, ଖିରି, ତାପରେ ମଟର ପନିର, ମଟନ ମାଛ ଘାଣ୍ଟ, ଚିକେନ ପକୋଡା, ପନିର ପକୋଡ଼ା ଗୁପଚୁପ ଆଇସ୍କ୍ରିମ୍ ପାଣି ବୋଟଲ
ମ କଣ ଏସୁ ତମେ କଣ ଟା ଖାଇଲା ପୁର ଆସ ସବୁ କେତେ ମେୁ ହେଗ
ହଁ ଯାହା ଯାହା ହେଇଥିଲା ସବୁ କହିଦେଲି
ଖାଇଲା କେରୁ କଣ?
ହଁ ଖାଇଲି ଭାତ ଡାଲି ରୁଟି ଖାଇଲି ସରି ସରି ର ରୁଟି ଆଉ ପନିର ଆଉ ଦହିବରା ସାଲାଡ ଆଉ ପାମ୍ପଡ଼ ଆଉ। ହ ଆଗୁପଚୁପ ଅତି
ହଁ।
ଆମର ଡିିନାର ସରିଲାଣି?
ହୁଁ।
ଡିନର୍ ସରିଲେଣିି?
ହଁ ହଁ ହଁ।
ଓହୋ କଣ ଖାଇଲ?
ରୁଟି ସନ୍ତୁଳା।
ସନ୍ତୁଳା ସନ୍ତୁଳା ଭଲ ଲାଗେ ତମକୁ ଖାଇଲେ ତାହେଲେ କେମିତି?
ବାଧ୍ୟ
ଘରେ ଅଛ ତାହଲେ ନା କଣ।
ହଷ୍ଟେଲରେ।
ଓ ତମର ପା ସରି ଯାଇଥିବ ବୋଧେ ନା
କେମିତି ତମେ ଗେସ୍ କଲ ମତେ ଚିହ୍ନିଚ୍?
ହଁ ମତେ ସିଏ ଶୁଆ କହୁଥିଲା। ହଁ ତାହେଲେ ରୁମମେଟ୍ ଯେହେତୁ ନାରେ ଆରେ ସରି ସରି ତମେ ୱାନ୍ ଇୟର ଇଏ ହବ ଜୁନିୟର ହବ। ମନେ ପଇଲା, ହଁ।
ହୁଁ।
ମୁଁ ଭାବିଲି ସେମ୍ ଏଜ୍ ର।
ହୁଁ।
ହୁଁ ଆଜି କୋଉ ବାର କି ଶୁକ୍ରବାର ବା। ଶୁକ୍ରବାର ବା ଦିଅନ୍ତି କଣ ଭଲ ଜିନିଷ ନା କଣ ବା।
ଭଲ ଜିନିଷ ସେଇ ଅଣ୍ଡା ଦିଅନ୍ତି ନନ ଭେଜରେ। ଭେଜ ରେ କଣ ଦିଅନ୍ତି ମୁଁ ଜାଣିନି। ସେ ବି ଦିନରେ ଦିଅନ୍ତି ଗୋଟେ ଟାଇମ୍ ନନ୍ ଭେଜ୍। ତ ରାତି ରେ ଡେଲି ହିଁ ରୁଟି।
ଓହୋ ଆଚ୍ଛା ତମେ କଣ ଭେଜ ଖାଅ ନା ନନ୍ ଭେଜ?
ନନ୍ ଭେଜ ଖାଏ।
ତାହେଲେ ଅଣ୍ଡା ଖାଇଥିବ ସକାଳେ ନା।
ହୁଁ।
ଓହୋ, ଆଚ୍ଛା। ରାତି ଆଇଟମରେ ସେମିତି କିଛି ନନ ଭେଜ ଭେଜ ନାହିଁ କିଛି।ସମସ୍ତଙ୍କ ର ଗୋଟେ।
ହଁ।
ଓ ହୋ, ଆଚ୍ଛା। ଆଉ ଦେହ ଭଲ ଅଛି?
ହୁଁ ସବୁ ଠିକ୍।ତମର?
ହଁ ଠିକ ଅଛି। ଆଜି ସେ କଲେଜ ଯାଇଥିଲା ବା। ସିଏଲ ହେରିକା ଆଣିବାକୁ।
ହଁ ମୁଁ ତାଙ୍କୁ ଯେତେବେଳ କଲ୍ କରିଥିଲି ସେ ପଳେଇଥିଲେ ସେତେବେଳେ।
ଓହୋ ମୁଁ ବି ଆଜି ଯାଇଥିଲି କଲେଜ ମୋର ବି ମାଇଗ୍ରେସନ ଆଣିବାର ଥିଲା। ଆଡମିଶନ୍ କରିବି ବୋଲି ତ ମୁଁ ବି ଯାଇଥିଲି ସକାଳୁ ଉଠିକି ଆଠଟା ଖଣ୍ଟେ ବେଳକୁ ବୋଧେ ବା ଥିଲି ଘରେ ଆସି ପହଞ୍ଚିଲା ବେଳକୁ ତିନିଟା ହେଇଯାଇଥିଲା ।
କଣ ପଢୁଚ ଏବେ?
ପଢ଼ା ସରି ଗଲାଣି ଆାର ବର୍ଷଠୁ ।
ଆଡମିସନ କରିବ କଣ ଟା?
ଏଇ ପିଜି ଆଡମିସନ କରିବିି ବୋଲି ବା ଯାଇଥିଲି ।
ହଁ ।
ଏମ ବି ଏ କି ଏମ ସି ଏ ଯୋଉଟା ହବ ଆଉ ।
ଓ ହୋ ।
ଦିଇଟା ଆଙ୍କ ପକେଇବି। କାଲି ରେଜଲ୍ଟ ବାହାରିନି କି ସିଟିଇଟି ର।
ମୁଁ ଜାଣିନି।
ହୁଁ କାଲି ରେଜଲ୍ଟ ବାହାରିଚି ନା ସିଟିଇଟି ର। ମୁଁ କହିଲି କାଉନସିଲିଂ ହେରିକା ବି ଷ୍ଟାର୍ଟ ହବ ତ ଯାହା ମାଇଗ୍ରେସନ ହେରିକା ଦରକାର ପଡିବ ଆଡମିସନ କରିବା ପାଇଁ । ସେଥିପାଇଁ ବାହାର କରି ନେଇ ଆସିଲି ଆଉ। ବର୍ଷେ ହେଲା ସେମିତି ଯାଇନଥିଲି ପଡ଼ିଥିଲା ସେମିତି।
ହଁ ।
ଆଉ ତମର କୋଉ ଅନର୍ସ?
ହିଷ୍ଟ୍ରୀ।
ନିଶ୍ରୀ?
ହୁଁ ।
ଓହୋ ମାନେ ଏମିତି ନାହିଁ କି ତମର କେମିଷ୍ଟ୍ରି ପିଲା ଗୋଟେ ବ୍ଲକରେ ରହିବେ?
ନା ନା ନା ନା ନା ନା। ଏଠି ସେମିତି ନାଇଁ ସାଇନ୍ସ ଆର୍ଟସ କମର୍ସ ସବୁ ମିଶ ଗୋଟେ ହଷ୍ଟେଲ ରେ ଯଦି ଗୋଟେ ରୁମ ରେ ଯୋଉ ଇଚ୍ଛା ଯୋଉ ଅନୁସ୍ୟ ଯୋଗ୍ୟତା ରହିପାରିବ ସେମିତି କିଛି ନାହିଁ । ମାନେ ତାରଗ ବୁ କିଛି ନାହିଁ ।
ଓହୋ ଆଚ୍ଛା ସମସ୍ତେ ମିଶିକି ତାହେଲେ ରହିପାରିବେ ନା?
ହଁ ।
ମାନେ ଏମତି ତମ ଚଏସ୍ ଦିଆ ହୁଏ ତମେ କୋଉଥିରେ ରହିବାକୁ ଚାହୁଁଛ ନା କ?
ଚଏସ ଚଏସ୍ ତ ମୁଁ ଜାଣିନି ଫାଷ୍ଟ ଆସିଥିଲି ସେମିତି ରହିଥିଲି ତାପରେ ତାପରେ ହିଁ ମୁଁ ଦିଦିଙ୍କୁ ଚୁଜ କରିକି ହିଁ ରହିଥିଲି ।
ଓହୋ ଆଚ୍ଛା । ଫଷ୍ଟ ହେ ଲ ବା ଗ୍ୟାସ୍ ଆଉ ଇଣ୍ଡକ୍ସନ୍ ଆରିକ ସ କ ଚ ନା କବା?
ହୁଁ ।
ହୁଁ ଚାହଛ ଠିକଠା
ହୁଁ।
ଠିକ ଠାକ ଚାଲିଛି
ଗ୍ୟାସ ସେ ମଜଝା ବି ଗ୍ୟାସ ବଢଯରେ ମିଳୁନଥିଲା ତ ଳେ ସ ନେଇ ଯାଇଥିଲି ଦଉନଥିଲିଜ କରିବାକୁ ଇଣ୍ଡକ୍ସନ ର ବି ହତ ଖରାପ ସେ ମଝେ ମଝେ ଖରାପ ହେଇ ଯାଇ ।
ପୂର୍ଣ ଣ୍ଡକ୍ସନ ନ କ?
ଇଣ୍ଡକ୍ସନ ତ ନୂଆ ଲାଗିଥିବ ହେଲେ ବହୁତ ପିଲା ୟୁଜ କରୁଛନ୍ତି ନା ।
ମାନେ ତାହେଲେ ସବୁ ରୁମକୁ ଗୋଟେ ଗୋଟେ ଦେଇନାହାନ୍ତି କି?
ନା । ଇଣ୍ଡକ୍ସନ ମଧେ ଗୋଟେ ହିଁ ଅଛି ସେ ଫାଷ୍ଟ ଫ୍ଲୋର ରେ ହିଁ କଣ?
ମାନେ ଏତେ ଏତେ ଗୁଡା ପିଲାକୁ ଗୋଟେ ଘଣ୍ଟେ ଅସନ୍? ତାମାନୋନେ ଜଣେ ମନେକର ତିରିଶ ଟା ପିଲାଙ୍କର ମନରେ ଖାଇବା କଣଟେ ଭଲ ଜିନିଷ ଇଛା ହେଲା ବାଇ ୱ କଲା ଜଣେ ସାତଟ ରାରୁ ଷ୍ଟାର୍ଟ କରିବା ତାର ବାରଟା ହେଇଯାଇଥିବ ଲାଷ୍ଟ ନମ୍ବର ଯ ପହଞ୍ଚ
ଏତେ ପିଲା କେହି ଆଉ ଏତେ ଏ ହଷ୍ଟେ ଡିପେଣ୍ଡ ହଉନାହାନ୍ତି ସବୁ ଏମିତି ତାଙ୍କର ଇଲେକ୍ଟ୍ରିକ ହିଟର ରଖୁଛନ୍ତି ତ
ଓ ଆଚ୍ଛା ଅଧିକ ସିନା ଦବା କଥା।
ହୁଁ।
ରେଭେନ୍ସା ରେ ତ ମୁଁ ତ ଦେଖିଛି ରେଭେନ୍ସା ହଷ୍ଟେଲରେ ସବୁ ରୁମକୁୁ ଗୋଟେ ଗୋଟେ ଇ ସମଝି ଆଏଥାଏ ନୂଆ ଇଣ୍ଡସନ ଦିଆ ହେଇଥାଏ ।
କାଇଁ ରେଭେନ୍ସା କାଇଁ ଶୈଳବାଳା କହୁଛ।
ହଁ ପାଖାପାଖି କଲେଜ
ହୁଁ ବହୁତୁ ହିଁ ଖରାପ ତମେ ଯୋଉଠି ପାଖାପାଖି ଲେସ୍ କହିଥିଲ ସେଟା ନୁହଁ ଯିଏ ଏଠି ପଡିଯାଇଛି ସେ ଜାଣିଛି
ଏହେ ଏ ତମେ ଆଟଲିଷ୍ଟ ଭଲ ବିଲ୍ଡିଂ ତ ମିଳିଗଲା ହ
ହଁ ହଁ ହଁ ସେଇ ଗୋଟିକ ହିଁ ଭଲ ଆଉ ବାକି ଆଉ ଗେ
ଏହେ ଆଛା । ହ ଆଉ କଣ ବର୍ଷା କେମିତି ହଉଛି? ସେପଟେ ହେଇଛି ଭାରି?
ହଁ ଦିନରେ ହଉଥିଲା।
ଆଚ୍ଛା ଏବେ?
ଏବେ ହଉନି।
ଦିନ ସାରା ତ ଆଜି ପୁରା ବର୍ଷା ମୁଁ ଆସି ଯେ ଭାଇ ଏକା ବର୍ଷା ଖାଲି ହଉଛି ଆସିଲା ବେଳେ ବର୍ଷା ହଉଥିଲା ଏଇନା ଗୋଟେ ଯାଏଦବି ଯୋଉ ଭୋଜି ଖାଇବାକୁ ସାଡେ ବର୍ଷା ହଉଛି। ବର୍ଷ ବର୍ଷ କାଦୁଅ ଚାରି ଆଡେ ଛି ଖାଲି ଅସନା ଲାଗୁଛି ।
ହୁଁ।
ଏଇନା ଗୋଟେ ଗେଟ୍ ଖୋଲିଲା ବେଳକୁ ତା ଦେହରେ ଚଢିଲା ତେଲୁଣି ପୋକ ତାକୁ ମୁଁ ଏମତି ହା ସେଟି ଏଇ ଚାପି ଦେଲି ପୁରା। ତଳେ ପଡି ଗଲା ଅସନା ଲାଗେ ସେଟା ପୁରା ଆଉ କଣ କୁଅ?
ମୁଁ କଣ କହିବି?
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନ?
ନା ।
କାଇଁ?
ବୁଲିନି ମୁଁ।
ଭଲ ଲାଗେନା ବୁଲିବାକୁ?
ନା।
ସେ ସେ ଭାଇ ଏମିତି କି ପ୍ରକାର ମହାନ ଜୀବ ତୋମେ ହେ ବୁଲିବାକୁ ଭଲ ଲାଗେ ନା ।
ନା ଭଲ ଲାଗେନି ଆଉ ସେମିତି କଣ ଅଛି?
ଆ, ରୁମ୍ ରେ ଖାଲି ବସିକି ପଢ?
ସବୁବେଳେ ତ ପଢିନଥାଏ ।ବାକି ଫୋନ୍ ଦେଖେ। ଏମତି।
ବୁଲାବୁଲି କରିବ ନା। ସାଙ୍ଗମାନେ ଏ ତାହେଲେ ହଷ୍ଟେଲ୍ ରେ କାହିଁ ରହୁଛ ତାହେଲେ? ବୁଲିବାକୁ ତ ଯିବ ନା କୁଆଡେ।
ମୋର ହଷ୍ଟେଲ୍ ରେ କେହି ସାଙ୍ଗ ନାହାନ୍ତି । ତ ମୋର ବାକି ଯୋଉ ବାହାରେ ସାଙ୍ଗ ଅଛନ୍ତି ତାଙ୍କର ରୁମ୍ ରେ ସେଠି ଯୋଉ ଅ, ମେସ୍ ଫେସ୍ ସେ ରହୁଚନ୍ତି ତ ତାଙ୍କ ରୁମ୍ ରେ ନିହାତି ଆଠ ଜଣ ଛୁଆ। ତ ସେମାନେ ତାଙ୍କର ମିଶି ମାଶିକି ଯାଆନ୍ତି। ଆମେ ସାଙ୍ଗମାନେ ସେମିତି କୁଆଡେ ଯାଉନି। ଆମେ ଏମତି ବାଲିଯାତ୍ରା ହିଁ ଯାଇଚୁ । ଆଉ କୁଆଡେ କେବେ ପ୍ଲାନ୍ ହିଁ ହେଇନି।
ଲାଷ୍ଟ ଇୟର୍ ।ତୋମ ସେକେଣ୍ଡ ଇୟର୍ ନା ଥାର୍ଡ ଇୟର୍?
ଥାର୍ଡ ଇୟର୍ ହେଇଗଲା।
ଓହୋ! ଆରେ ହଁ ତୋମର ବା ଆଉ ଗୋଟେ ତାହାଲେ ପିଲା ଗୋଟେ କ- ଅଛି ବୋଧେ ତୋମ ହିଷ୍ଟ୍ରୀ ଅନର୍ସ । ତ, ଅଁ, ଆଁ, ତାହେଲେ ସେ ବା କହୁଥିଲା। ହଁ ତୋମ ସାଙ୍ଗ ପା ଆଉ କୋହୁଛ ସାଙ୍ଗ କେହି ନାହାନ୍ତି ।
ଆରେ ସାଙ୍ଗ ମୁଁ କଣ କହିଲି ହଷ୍ଟେଲ୍ ରେ ମୋର କିଏ ସାଙ୍ଗ ନାହାନ୍ତି।
ଆରେ ସେ ସା- ହଷ୍ଟେଲ୍ ପିଲା ନୁହେଁ କି?
ନା ନା ସିଏ ମେସ୍ ରେ ରହେ।
ଓହୋ! ଆଚ୍ଛା ମାନେ ହଷ୍ଟେଲ୍ ରେ ରହେ। ମାନେ ତୋମ ହଷ୍ଟେଲ୍ ରେ ରହେନା।
ହଁ।
ଓହୋ! ଆଚ୍ଛା। ତାହେଲେ ତୋମେ କଟକ ହେରିକା ଚାରେ ତ କଟକ ତାହେଲେ କୋଉଠି ତୋମେ ବୁଲିନ କଟକରେ?
ନା ବାସ୍ ମୋତେ ବାସ୍ ବାଟ ଜଣା ଅଛି। ମୁଁ କଲେଜ୍ ଆସେ ଘରକୁ ଯାଏ। ଯେତିକିର ବାଟ ସେତିକି ଜାଣିଛି। ବାକି ମୋତେ କିଛି ଜଣା ନାହିଁ।
ଏଥ୍ ତୋମେ ଯଦି କଲେଜ୍ କ୍ୟାମ୍ପସ୍ ରେ ରହୁଚ। ତାହେଲେ ତ କଲେଜ୍ ତ ମାନେ କ୍ୟାମ୍ପସ୍ ଭିତରେ ହିଁ ତୋମ ହଷ୍ଟେଲ୍ ହିଁ ଥିବ ବୋଧେ?
ହୁଁ।
ହଁ ତ ସେଟା ସେଟା ବାଟ କଣ କରିବେ ସେଟା ତ କଲେଜ୍ ହିଁ ଗଲା ନା?
ହୁଁ?
ଆରେ ଏଇଟା ବାଟ ଥଡିନା କହିବ। ଏଟା କଲେଜ୍ ରେ ଆସିଲ କଲେଜ୍ ରେ ଗଲ ସଇଲା। ଆ, ବାହା କଲେଜ୍ ବାହାରକୁ ଆଉ ତ କେହି ରଖିନ?
ହୁଁ। ଏ ସେ ମୋର କିଛି କାମ ଥିଲେ ହିଁ ମୁଁ ବାହାରକୁ ଯାଏ। ନହେଲେ ସେମିତି କିଛି ନାହିଁ। ଏମିତି କ୍ଲାସ୍ ଯଦି ଅଛି ମୁଁ ଏମତି ଦି ମିନିଟ୍ ଲାଗେ ଯିବା ପାଇଁ ବାଟ।
ହଁ ହଷ୍ଟେଲ ତ ଆଛା। ଭୁବନେଶ୍ୱର ଏରା କେବେେ କୁଆଡ଼େ ଯାଇନ?
ନା।
ଭାଇ ଦୁନିଆ ବହୁତ ବଡ।
ଜାଣିଚି ଜାଣିଚି ଜାଣିଚି ବସ୍ କିଛି କରିପାରୁନି କିଛି ମ ହାତ ରେ ନାଇ।
ଏତେ ବି ଷ୍ଟେକ୍ ନାହିଁ ତ।
ଆ ମୋର ଯେତେବେଳେ ବୁଲିବା ପାଇଁ ଇଚଛା ତ ମୁଁ ଘର ଲୋକ କୁଆଡେ ଛାଡନ୍ତିନି।
ଓହୋ ଘରେ ତାହେଲେ ଘର ଲୋକଙ୍କ ସହିତ କୁଆଡ଼େ ଯାଇନ ବୁଲିବାକୁ?
ମୋର ମେନ୍ କଥା ହଉଚି ମୋର ବାନ୍ତି ହୁଏ ତ କୋଉ ଗାଡିରେ ଗଲେ ବି ତ ସେଥିପାଇଁ ମତେ କିଏ ସାଙ୍ଗରେ ବି ନିଅନ୍ତିନି।
ମାନେ ଫୋର ହିଲର ଦେଖିଲେ ତମର ଆଲର୍ଜି ନା? ଟୁ ହ୍ୱିଲର ରେ କମ୍ଫର୍ଟେବଲ। ଓହୋ ସବୁ ତକ ଝିଅ ପିଲା ବୋଧେ ଏମତି, ମୁଁ ତ ପ୍ରାୟ ଦେଖୁଚି। ଫୋର ହ୍ୱିଲର ମାନେ ଫୋର ହ୍ୱିଲର ରୁ ଅଧି ମାନେ ଚାରି ଚକିଆ ଯାନ ରୁ ଅଧିକ ହେଲା ମାନେ ତାଙ୍କର ଏ ଯାହାହଲେ ଭମିଟ କରିବେ।
ହୁଁ।
ହୁଁ।
ଏବେ ତ ମଁ ଟିକେ ଏବେ କନ୍ ଭଲ ଅଛି କାହିଁକିନା ମୁଁ ବହୁତ ଥର ଘରକୁ ଯିବା ଆସିବା କରିଛି ବସ୍ ରେ ହିଁ। ତ ଏବେ ଠିକ ଠାକ ଅଛି ହେଲେ ଆଗ ଆଗରୁ ମୋର ବହୁତ ହିଁ ବାନ୍ତି ହୁଏ ମୁଁ ଜମାରୁ ବସ୍ ତ ମୁଁ ଜମାରୁ ବସେନି ବି ମୋର ବହୁତ ଡର ତାକୁ।
ଓହୋ ଓ ହଉ ହଉ ମୁଁ ରଖୁଚି ଯାଉଚି ଶୋଇବି ଆଉ।
ହଁ ଓକେ।
ହୁଁ।